କାଲିର। ହଁ ହ୍ୟାଲୋ ହୁଁ। କଣ କରୁଥିଲ?
ଏଇନା କେ ଗାଧେଇକିନା ଗାଧେଇକିନା ଖା ପିଆ କରି ବସିଥିଲି। ଆଉ ତମେ?
ମୁଁ ବି ସେଇ ଖାଇ ପିଇକି ଟିକେ ବସିଥିଲି ଭାବିଲି ବହୁତ ଦିନ କଥା ହେଇନି। ଆଉ ତମର ରୋଷେଇବା ତ ସବୁ କୋଉ ଥିରେ କରୁଛ ଏଇନେ ଗ୍ୟାସ ରେ ନା କୋଉଥିରେ?
ହଁ ଗ୍ୟାସ ରେ।
ହୁଁ ହୁଁ ଏ ଯୋଉ ଗ୍ୟାସ ତମ ପଟେ ଗ୍ୟାସ ର ସମସ୍ୟା କେମିତି?
ଗ୍ୟାସ ସମସ୍ୟା ତ ଇଏ ମାନେ ସମସ୍ୟା ଇଏ ମାନେ ମିଳୁନି। ଆଣିକି ରଖିବାକୁ ପଡୁ ପଡୁଛି ଗୋଟେ ଗୋଟେ। ମାନେ ସରିବା ଆଗରୁ ଗୋଟେ ଗ୍ୟାସ୍ ରଖିବାକୁ ପଡୁଛି? ଆଉ ମେନ୍ କଥା ଆମର ଏପଟେ ଇଣ୍ଡକ୍ସନ ରହିଯାଉଛି ନା ଇଣ୍ଡକ୍ସନ। ଆଉ ଚୁଲି ସେଥିପାଇଁ ଗ୍ୟାସ୍ ଟା ଏତେ ସରିି ବେଶୀ ସରୁନି ଆଉ ବହୁତ କମ୍ ବ୍ୟବହାର ହୋଉଛି ମାନେ ସକାଳ ଚା ବା ଇଏରେ ଜଳଖିଆ କଣ ନହେଲେ ଅଧା ଦିନି ଚୁଲି ତ ଥରେ ଲଗେଇଲି। ଚୁଲିର ରୋଷେଇଟା ଦେଖୁନ ଗ୍ୟାସ୍ ଅପେକ୍ଷା ଚୁଲି ରୋଷେଇ ଟା ଶୀଘ୍ର ହେଇଯାଏ। ଭାତ ବସେଇଥିଲି। ଯାହା ଡାଲି ଫାଲି ତରକାରୀ ସେଇଠି ସବୁ ବସେଇଦେଲେ ହେଇଯାଏ। ମାନେ ସକାଳୁ ସକାଳେ ବେଶୀ ଖରା ହୁଏନି ଏକାଥରେ କରିଦିଅନ୍ତି। ସେଥିପାଇଁ ଚାହା ପାହା ଏଇରା ସବୁ ରାତିରେ ଯହା ହୁଏ ଆଉ।
ଆଚ୍ଛା ଇଣ୍ଡକ୍ସନ ରେ ରୋଷେଇ କଲେ ବିଲ୍ ବେଶୀ ଉଠେ ନା?
ହଁ ବିଲ୍ ଉଠୁଛି ଯେ ଆମର ଏଠି କିନ୍ତୁ ବିଲ୍ ଟା ଟିକେ କମ୍ ପଡୁଛି କଣ।
ଆଚ୍ଛା ଆଚ୍ଛା ମାନେ ଏଇ ଯୋଉ ଇଣ୍ଡକ୍ସନ ରେ ରୋଷେଇ କଲେ ଇଣ୍ଡକ୍ସନ ବେଷ୍ ମାନେ କଣ ସେ ଯୋଉ ଅଲଗା ଜାଗା ୟୁଜ କରିବାକୁ ପଡୁଛି ନା କଣ?
ଏ ନାଇଁ ନାଇଁ ନାଇଁ ମାନେ ଆମର ଏଠି କଣ କହିଲ ଏଠି ଇଲେକ୍ଟ୍ରିବିଲ୍ ଟା ମାନେ ହାଏଷ୍ଟ ଯାଏ ତିନିଶହ ଚାରିଶହ ସମସ୍ତଙ୍କର ଯାହାର ଏସିି ବିସିି ସେଠି ଲଗେଇଥିବେ।
ନାଇଁ ମୁଁ କହିଲି ଇଣ୍ଡସନ ବସେଇବ ଏଇ କଣ ନର୍ମାଲ ବାସନ କୁସନ ବସା ହୋଉଛି ନା କଣ?
ଅଁ ଯୋଉ ସେମିତି ନାଇଁ ନାଇଁ ଗୋଟେ କଣ ଗୋଟେ ଅଛି ଗୋଟେ ବାସନ କଣ ଏଇଟା ହୁଏନି। ଷ୍ଟିଲ୍ ନା କଣ ଗୋଟରେ ଷ୍ଟିଲ୍ ତ ନୁହେଁ କଣ ଗୋଟେରେ ଏଇଟା ବସେଇଲେ ଜମା ସେଟାରେ ହବନି। ମୁଁଁ ଠିକ୍ ସେ ଜାଣିନି ସିଲଭର ହଁ।
ହ ହ ଆଚ୍ଛା ଆଚ୍ଛା ନାଇଁ ସେଇଟା ଗୋଟେ କ- ସୁବିଧା ମାନେ ଗାଁ ମାନଙ୍କରେ ଏଇ ଚୁଲିରେ ଚୁଲିରେ ରୋଷେଇ ଟା ଜଲଦି। ଚୁଲିରେ ବି ଯୋଉ କରିବ ମାନେ ଲାଷ୍ଟ ବି ଧର ଯୋଉ ନିଆଁ ରହିଲା ସେଥିରେ ବି ଲାଷ୍ଟ କୁ ଭାତ- ଟା ବି ବସେଇଦବ ଆରାମରେ ହେଇଯିବ ନୁହେଁ କି, ମାନେ କମ କାଠରେ ଆମ ଏପଟେ କଣ କହିଲ ଗ୍ୟାସ ତ ବର୍ତ୍ତମାନ ଯାହା କରିଦେଇଛି ପଇଁଚାଳିଶ ଦିନରେ ତମେ ବୁକ୍ କରିବ। ତାପରେ ବୁକ୍ କଲେ ସାଙ୍ଗେ ସାଙ୍ଗେ ବି ଆସୁନି ଗ୍ୟାସ୍ ଆମର ମାନେ ଆହୁରି ଆଠ ଦଶ ଦିନ ଲାଗୁଛି। ମାନେ ଗ୍ୟାସ୍ ପାଇଲା ବେଳକୁ ପଞ୍ଚାବନ ଦିନି ସେମିତି ଷାଠିଏ ଦିନ ହେଇଯାଉଛି।
ଓ ହୋ। ଆମର ଏଠି ଚୁଲି ଇଏ ନା ସେଥିପାଇଁ ଆମର ଡବଲ ଗ୍ୟାସ୍ ବି ଅଛି। ମାନେ କହିବାକୁ ଗଲେ ହେଲେ ଏତେ ଅସୁବିଧା ହଉନି ବେଶୀ ଅଧିକାଂଶ ରୋଷେଇ ଚୁଲିରେ ହେଇଗଲାଣି ଆଉ ଯା ନର୍ମାଲ ଚାହା ଫା କି କଣ ସେତେବେଳୁ ଜଳଖିଆ ଫଳିଖିଆ ସେ ସବୁ ଟିକେ ଗ୍ୟାସ ରେ କରାଯାଏ ଆଉ ଗାଁରେ କା କାଠ ପାଠ ବି ବହୁତ ସୁବିଧା।
ହଁ ମାନେ ତାପରେ ଯାହା କହିଲଟା ଠିକ୍ କଥା ମାନେ ମେନ ରୋଷେଇଟା କଣ ଆମର ଦିହିପର ରୋଷେଇ ଟା ଭାତ ଡାଲି କି ଡାଲମା ତରକାରୀ ଭଜା ନୁହେଁ କି ମାନେ ଏଇଟା ଟିକେ ଅଧିକ ରୋଷେଇ ତ ସେଇ ରୋଷେଇ ଟା ଯଦି ଜଣେ ମାନେ ଚୁଲିରେ କରିଦେଲା ତାର ଗ୍ୟାସ ଟା ଆରାମରେ ଗୋଟ ଗ୍ୟାସ ବି ପଳେଇବ ମାନେ ଦି ମାସ ପାଖାପାଖି ନୁହେଁ କି? ପରେ ସୁବିଧା। କିନ୍ତୁ ସେଇ ରୋଷେଇ ଟା କଲା ବେଳକୁ ଭାତ ଫାତ ସବୁ ଗ୍ୟାସ ରେ ମାନେ ଯାହାହଲେ ତିରିଶ ଦିନ ଭିତରେ ଗ୍ୟାସ୍ ସରିଯାଉଛି ତିନି ଥର ରୋଷେଇ ହେଲା ବେଲକୁ।
ହୁଁ ଭାତ ଟା ତ ଅଧିକ ନେଇଯିବ ଗ୍ୟାସ୍।
ହୁଁ ହଁ। ହୁଁ ସେଇ ତ ନେଇଯାଉଛି ଆଉ ତାପରେ ପୁଣି ଭଲ ମନ୍ଦ ଅଛି ନା ନାଇଁ କେତେବେଳେ ପୂଜା ପର୍ବ ହେଲା ରୋଷେଇ ଅଧିକ ପି ପିଠା ପଣା ନୁହେଁ କି। ମାନେ ସବୁ କିଛି ଗା ମାଡହେଲା ବେଳକୁ ମୁଁ ସେୟା ଭାବୁଥିଲି ଗୋଟେ ଇଣ୍ଡକସନ୍ ନେଇଆସିଲେ ଏମାନେ ଆମ ଏପଟ ତ କାଠ ଫାଠ ବି ମିଳୁନି କାଠ ରେଟ୍ ବି ବହୁତ କାଠ ମିଳୁନି ସେ ହ ତ ଇଣ୍ଡକ୍ସନ୍ ନେଇଆସିଲେ ଇଣ୍ଡେକସନ୍ରେ ଆଟଲିଷ୍ଟ୍ ଚା ଫା ସିଝା ସିଝି ନୁହେଁ କି ଏଗୁଡା କ ବାକି ଯାହା ଗ୍ୟାସ୍ ରେ କରିପାରିବ ଭାରି କଷ୍ଟ କିନ୍ତୁ। ଯାହା କୁହ, ମାନେ ଆମର ଏଇ ଯୋଉ ପୂର୍ବ ଥର ଗ୍ୟାସ୍ ଆସିଲା ମାନେ ଆସିଲା ବେଳକୁ ପଞ୍ଚାବନ ଦିନ ହେଇଯାଇଥିଲା।
ଓ ହୋ ଭାରି ହଇରାଣ ତ ହେଇଥିବେ?
ହଁ ସିଏ କଅଁ କହିଲ ମାନେ ଟିକେ ଆମେ ଏଇ ଲାଷ୍ଟ ଆଡକୁ ମାନେ କ କଲୁ କଲ ଯୋଉ ସରିବାକୁ ମାନେ ଗା ମାନେ ତମର ବୁକିଂ ହେଇଛି କିନ୍ତୁ ବୁକିଂ ପରେ ଯୋଉ କ୍ୟାସ୍ ମେମୋ ଟା ଶୋ କରିବ ସେଇଟା ନହବା ଯାଏ ତମେ ଗ୍ୟାସ୍ ଆଣିବ ଆମେ ସେଇ ଯୋଉ ପାଞ୍ଚ ଛଅ ଦିନ ସାତି ଦିନ କଣ କଲୁ କହିଲ ଦି ଚାରି ଦିନ ରୋଷେଇ କଲୁ ତରକାରୀ ଟା କିଛ କରିକି ଫ୍ରିଜ ରେ ରଖିଦେଲୁ ରାତିରେ ଖାଲି ହଲୋ ମାନେ ଦିହି ପରେ ଯୋଉ ତରକାରୀ ଟା ହେଲା ଧର ଭାତ ଡାଲି ତରକାର ତରକାରୀ ଯାହା ହେଲା ଭଜା ତରକାରୀ ଟା ଟିକେ ବେଶୀ ପରିମାଣ ରେ କରିଦେଲୁ। ତାକୁ ଫ୍ରିଜରେ ରଖିଦେଲୁ ଆଉ ରାତିକି ଗରମ କରିଦେଲୁ ଖାଲି ରୁଟି ଟା କରିଦେଲୁ ଆଉ। ମାନେ ସେମିତି ଟିକେ କଲୁ ଛଅ ସାତ ଦିନ ଟିକେ ଆଡଜଷ୍ଟ ହେଇଗଲା ଆଉ। ସକାଳୁ ବି ମାନେ ଟିକେ ଆ ଡେଲି ଟିଫିନ୍ ନ କରିକି ଧର କୋଉ ଦିନ ଚୂଡ଼ା, ଦହି, ନଡ଼ିଆ କଦଳୀ ଚକଟି ଖାଇଦେଲୁ। ଅ ଧର କୋଉଦିନ ଛତୁଆ ଏମିତି ଚକଟି ଖାଇଦେଲୁ। ସେଇଟା ଟିକେ ପାଞ୍ଚ ଛଅ ଦିନ ଏମିତି କରିକିି ଟିକେ ମ୍ୟାନେଜ୍ କରିଦେଲୁ।
ଓହୋ। ହଁ ନହେଲେ ଟାଉନ ବଜାରରେ ଗାଁ ରେ ତ ଚଳି ହେଇଯିବ ଯୋଉ ଜିନିଷ ଗାଁ ଗାଁ ରେ ଓ ଯାହା ହେଲେ ବି ଚଳି ହେଇଯିବ ଟାଉନ ବଜାରରେ ହଇରାଣ ହବ ନା।
ହୁଁ କିନ୍ତୁ ଭା ତାପରେ ସେତେବେଳେ ପୁଣି କଣ ହେଲା ଜାଣିଛ୍ ତ ମାନେ ଇଣ୍ଡକ୍ସନ ବି କୋଉ ଦୋକାନରେ ମିଳିଲାନି ସବୁ ଲୋକ ନେଇଗଲେ। ମାନେ ଏତେ ମାଡ ଗୋଳ। ତ ମୁଁ ସେ ଗୋଟେ ଦୋକାନକୁୁ କହିଛି ଗୋଟେ ବଜାଜ ର ଇଣ୍ଡକ୍ସନ ଆଣିବାକୁ। ଉଁ ତନ୍ ସେ କହିଛି ଆଣିଦବ ଯଦି ତ ନେଇ ଆସିଲା ହଉଚି ଇଣ୍ଡକ୍ସନ୍ ଟା ଲଗେଇଦେଲେ ମାନେ କିଛିଟା ଜସ୍ ଚା ଗରମ କରିବା ପାଣି ଟାକୁ ଗରମ କରି ପିଇବା ସିଝେଇବା। ଭାତ କରିବା। ପନିପରିବା ସିଝା ସିଝି ସବୁ ଇଣ୍ଡକ୍ସନ ହେଇଗଲା ବାକି ଯାହା ଗ୍ୟାସ ରେ ହେଲା। ତାହେଲେ କିଛିଟା ନୁହେଁ କି?
ହୁଁ।
ଉଁ।
ସେଟା ବି ବୋହୁତ ଭଲ ହବ ଇଣ୍ଡକ୍ସନ ମାନେ ଅଧା ଜିନିଷ ଟା ତ ପଳେଇବ ଆଉ ଅଲଗା ଜିନିଷ ସରିଗଲେ ବରଂ
ହଁ କାରଣ ଆମେ ଏଇ ଯୋଉ କେତେବେଳେ କଣ ଧର ତମେ ଇଆଡ଼େ ବୁକ୍ କରିଛ ତମର କ୍ୟାସ୍ ଧର ଦଶ ଦିନ ପରେ ଆସିଲା। ତମର ସେ ତଳକୁ ପଞ୍ଚାବନ ଦିନ ପ ଷାଠିଏ ଦିନ ଗ୍ୟାସ୍ ଆସୁ ଆସୁ ଷାଠିଏ ଦିନ ହେଇଜୀବଣି ଦିଇ ମାସ୍ ଯାଏଁ।
ହ
ଆଉ ଦିଟା ଗ୍ୟାସ ଥିଲେ କଣ ହବ ସିଲିଣ୍ଡର କହୁନ ତାପରେ ଏଇ ଛୋଟ ଗ୍ୟାସ୍ ବି ଆମର ଅଛି ଗୋଟେ ପାଞ୍ଚ କେଜିଆ ବଟ୍ ଛୋଟ ଗ୍ୟାସ ସେ ଏଇନେ କରିଦେଇଛି ମାନେ ତମର ଆକୋ। କି ମାନେ କେଜି ତମେ ଆଣିବ କଣ ତ କହିଲ ମାନେ ପାଞ୍ଚ କେ ହଁ କେଜି ମାନେ ପାଁ ପନ୍ଦରଶହ କେତେ ଟଙ୍କା ପାଞ୍ଚ କେଜି କୁ ଭାବିଲ। ଭଗବାନ। ହଁ ହଁ ଆଗେ ନା ମୁଁ ଭର୍ତି ଆମେ ଭର୍ତି କରିକି ଆଣୁଥିଲୁ କେଜି ଶହେ ଟଙ୍କା ନଉଥିଲା। ବୁଝିଲ ହଁ ମାନେ ଏମତି ଆଣିକି ରଖିଥାଉ ପାଞ୍ଚ କେଜି ଗୋଟେ କେତ୍ ଆଉ ଏ ଯୋଉ ଅ ମାନେ ପୂଜା ପର୍ବରେ ଯୋଉ ବେଶୀ କଲା ବେଳକୁ ଛିଡ଼ା ହେଇକି କଲା କଷ୍ଟ ହୁଏ।
ହୁଁ।
ତମେ ଗୋଟେ ଷ୍ଟୁଲ କି ଚେୟାର ଉପରେ ବସିକି ଟିକେ ବଡ଼ କଡ଼େଇ ଫଡ଼େଇରେ କଲା ସୁବିଧା ହୁଏ। ହ
ହୁଁ।
ମୋ ପାଖରେ ଏମର୍ଜେନ୍ସି ପାଇଁ ଥାଏ ବଟ୍ ସିଏ ଗୋଟେ ପାଞ୍ଚ କେଜି ପନ୍ଦରଶହ କେତେ ତମେ କଣ କରିବ।
ଆଉ? ଆଉ କିଏ ରୋଷେଇ ଏମିତି ହେଲେ ଆଉ କାଇଁ ଆଣିକି ରୋଷେଇ କରିପାରିବେ କି।
ହଁ ଏ ଯୋଉ ସବୁ ପିଲା ହଷ୍ଟେଲରେ ରହୁଛନ୍ତି ଛୋଟ ଗ୍ୟାସ୍ ଆ କି ଯୋଉମାନେ ସବୁ ବାହାରୁ କାମ କରୁଛନ୍ତି ଆସିକି ଛୋଟ ଗ୍ୟାସ୍ ରଖିଛନ୍ତି। କେତେ ହଇରାଣ ଭାବିଲ ପନ୍ଦରଶହ ଟଙ୍କା ଦେଇ ଗୋଟେ ଗ୍ୟାସ୍ ନେବେ। ଏଇଟା ଏଇଟା କିନ୍ତୁ ଭାରି ହୁଁ ଆଉ କଣ କରିବ କହିଲ? ମାନେ ଖାଇବା ଟା ହେଲା ସବୁଠୁ ମେନ୍ ଆଉ ସେ ଖାଇବାକୁ ନେଇକି ଏତେ ହଇରାଣ। ହଁ ହଁ ହଁ।
ହଁ ଯୋଉ କଣ ବାହାରେ ରହିଲେ ନା ସେମାନେ ଯାହା ହେଲେ ବି ସେମାନେ କିଣିବେ। ଯେମିତି ଉପର ସେ କିଣିବେ ଆଉ ଖାଇବେ କେମତି ଡେଲି? ଆପଣ ବାହାରାରୁ ଖାଇ ପାରିବେ କି?
ନାମ ତାପରେ ବାହ ରୋଗ ହେଇଯିବ ତମେ ବାହାରେ ବି ଏଇ ଯୋଉ ଗ୍ୟାସ୍ ସମସ୍ୟା ପରେ ଦୋକାନୀ ମାନେ ସବୁ ଆଞ୍ଚ ଲଗୋଉଚନ୍ତି। ସବୁ ପାଞ୍ଚ୍ ଟଙ୍କା ଜିନ୍ଷ ଦଶ ଟଙ୍କା କରିଦେଇଛନ୍ତି ହଁ ଯୋଉଟା ବରା ମିଳୁଥିଲା ପାଞ୍ଚ ଟଙ୍କାରେ ବର୍ତ୍ତମାନ ସବୁ ଆଠ ଟଙ୍କା ଦଶ୍ ରେଟ୍ ବି ସୁ ବଢେଇ ଦେଇଚନ୍ତି ଡବଲ୍ ଡବଲ୍। କଁ କରିବ କୋହୁନ।
ସେ ପା ଏଟା ଗ୍ୟାସ ଟା ମାନେ ଷ୍ଟୁଡେଣ୍ଟ୍ ମାନଙ୍କ ପାଇଁ ବୋହୁତ୍ ଅସୁବିଧା।
ହ ହଁ ଭାବିଲ ହଷ୍ଟେଲରେ ରହୁଛନ୍ତି ସେମାନେ ତିନି କେଜି ଚାରି କେଜି ଭର୍ତି କରି ଆଣନ୍ତି। ଗୋଟେ କେତେବେଳେ କଣ କରିକି ଗୋଟେ ଖାଉଥିଲେ ଜଳଖିଆ କିନ୍ତୁ ପନ୍ଦରଶହ ଦେଇକି ଏ ଯୋଉ ତିନିଶହ ଟଙ୍କା ଲେଖା ଦେଇକି ଭର୍ତ୍ତି କଲା ଗ୍ୟାସ୍ ହଜାର୍ ଟଙ୍କା ପନ୍ଦର୍ ଶ ଟଙ୍କା ଦେବେ ନା।
ହ
ଏତେ କଷ୍ଟ ବାଧ୍ୟ ହେଇକି ଚା ହଁ ବାଧ୍ୟ ହେଇକି ଦି ତୀନି କେଜି ହ ହଁ ଯେତେବେଳେ ଛୁଟି ହୋଉଛି ପା ପଳୋଉଛନ୍ତି ଆଉ କଣ କରିବେ। ଏଇ ଯୋଉ ହଁ ରହିକିଛି ହଇରାଣ ନୁ ମାନେ ଗୋଟେ ଏକ୍ଜାମ ଆଉ ଗୋଟେ ଏକ୍ଜାମ ସାତ୍ ଦିନ୍ ଗ୍ୟାପ୍ ଅଛି ପଳୋଉଚନ୍ତି ଘରକୁ।
ହୁଁ।
ପୁଣି ପରୀକ୍ଷା ଦେଇଦେଇ ପୁଣି ଏବେ ମୁଁ କଣ କରିବି।
ହଁ।
ସେମାନେ ସିନା ପଳେଇବେ ଯୋଉମାନେ ଚା ଯୋଉମାନେ ଚା ଚାକିରିଆ ଭାବିଲୁ‌ ବାପା ତାଙ୍କର ଚାକିରି କରିଚନ୍ତି। କଣ କରିବେ ସିଏ ତ ଆଉ ଯିବେନି ନା ତ ତାଙ୍କୁ ଖର୍ଚ୍ଚ ଟା ବ ହଁ କୋହୁଚନ୍ତି ଖର୍ଚ୍ଚ ବହୁତ୍ ବଢିଗଲା ଆଉ ମାନେ ପାଂଶହ ଟ ଗ୍ୟାସ୍ ଜାଗାରେ ପନ୍ଦରଶହ ତିନି ଗୁଣ୍ ବଢିଗଲା। ଆଉ କଁ କରିବି?
ହଁ ସେ ଆଉ ଆଣି ଯାହେଲେ ସେମାନେ ଆଣିବାକୁ ବାଧ୍ୟ। ରହିବେ ଚାକିରି ତ ଛାଡିକି ଯାଇପାରିବେନି।
ନାଁ ନାଁ। ହଁ ଯାହାହେଲେ ତ ଆଉ ଖାଇବେ ନା ଆଉ ନ ଖାଇଲେ ଦିନେ ସିନା ଦୋକାନ୍ ରେ ଖାଇଦେବେ ଡେଲି ଥୋଡୀ ନା ଦୋକାନରେ ଖାଇବେ କୋହୁନୁ।
ହୁଁ।
ଏମିତି ଆଉତ ନା ସ ତ ମାନେ ବର୍ତ୍ତମାନ୍ ସମସ୍ତେ ଭାବୁଛନ୍ତି ମାନେ ଗ୍ରାମ୍ୟ ଜୀବନ୍ ଦୋ ସବୁ ଗାଁକୁ ଫେରିଚାଲ।
ହଁ ପା ଦେଖିବେ ଆସିବ ପୁରା ଟାଇମ ଆସିବ ସମସ୍ତେ ଗାଁକୁ ହିଁ ଆସିବେ କାରଣ ଯୋଉ ଅନୁସାରେ ଯୁଗ ହେଲାଣି ଖାଇବା ଗଛ ସବୁ ରେଟ୍ ବଢିଗଲାଣି ପନିପରିବା କଥା ତ ଛାଡନ୍ତୁ।
ହୁଁ। ମାନେ ଗାଁ ରେ ଯେମିତି ତଟକା ପନିପରିବା ମିଳୁଛି ସହରରେ କଣ ସେମିତି ସବୁ ତଟ୍ କା ମିଳୁଚି କି କୋହୁନ ମାନେ ଆଉ ମାନେ ଯୋଉ ସବୁ ଜିନିଷ ଭେଜାଲ୍। ତେଣୁ ବର୍ତ୍ତମାନ ସତ କଥା ଆପଣମାନେ ଦେନେ ଗୋଟେ ସମୟ ଆସିବ ଗାଁ ପୁଣି ମାନେ ଭରପୁର ହେଇ ଉଠିବ ଲୋକ ସବୁ ଗାଁକୁ ହିଁ ଫେରିବେ।
ହଁ ଯେମିତି ଲକ୍ଡାଉନ୍ ଟାଇମ୍ ରେ ସମସ୍ତେ ଯାଇଥିଲେ ଆସି ଥିଅରେ ଗାଁକୁ ସେମ୍ତି ହିଁ ସମସ୍ତେ ଆସିବେ।
ହଁ ହୋଉ ହଁ ମୁଁ ଯାଉଚି ପୁଣି ପରେ କଥା ହବା ହେଲା। ହ ହଁ ବାଏ।